ହ୍ୟାଲୋ ହଁ।
ଶୁଭ ଅପରାହ୍ନ।
ହଁ ଶୁଭ ଅପର୍ଣ୍ଣ, କୋଉଠୁ କହୁଥିଲେ?
କଣ କରୁଥିଲେ?
ହଁ ଏଇଠି ଶୋଇନ ତ ଖାପିଅ ସରିଲା ଶୋଇବାକୁ ଯାଉଥିଲା ଆଉ ଆଉ ଆପଣ?
ହଁ ମୁଁ ଖାଇକି ଗଡ଼ପଡ଼ ହଉଛି, କୋଉଠୁ କହୁଛନ୍ତି କହିଲେ କୋଉଠି ଆପଣଙ୍କ ଘର?
ହଁ ନୟାଗଡ଼ରୁ କହୁଥିଲି ଆଉ ଆପଣ?
ଭୁବନେଶ୍ୱର।
ଭୁବନେଶ୍ୱର, ଆଉ କେମିତି ଅଛନ୍ତି?
ହଁ ଭଲ ଅଛି, ଆପଣ?
ଭଲ ଅଛି ହୁଁ, ହଁ ଆଉ ଖରା ହେଉଛି ସେପଟେ?
ନାଇଁ-ନାଇଁ ଖରା ନାଇଁ କାଲିଠୁ ଟିକେ ଭଲ୍ ଭଲ ପାଗ ଦେଇଛି, ବର୍ଷା ବହୁତ ଜୋରସେ କେବେଠୁ ହେଇନଥିଲା ବର୍ଷା ଘଡ଼ଘଡ଼ି ଏମ୍ ଏମିତି ହେଇକି ଆଜି ବି ସେମିତି ଟିକେ ଅଳ୍ପ ଖରା ହେଇଛି ଗୁଳମୁଳିଟା ହେଉଛି ଆଉ
ଆଜ୍ଞା, ଆଉ ଆଜି ରୋଷେଇ କଣ କରିଥିଲେ?
ଆଜି ରୋଷେଇ କରିଥିଲି ଭାତ ଡାଲି ଆଳୁ ଭର୍ତ୍ତା ଆଉ କଲରା ଭଜା ଝୁଡ଼ୁଙ୍ଗା ଆଳୁ ବେସର କରିଥିଲି, ଆଉ ପାମ୍ପଡ଼ କରିଥିଲି ଆଉ।
ଭଲ ଲାଗେ ଝୁଡଙ୍ଗ ଆଳୁ ବେସର?
ହଁ-ହଁ, ଆମ ପଟେ ଝୁଡ଼ୁଙ୍ଗ ଆଳୁ ବେସରଟା ବେଶୀ ଭଲ। ହେଁହେଁ।
ହଁ-ହଁ। ଭଲ୍ ଲାଗେବି ଖାଇବାକୁ ଟମାଟ ପକେଇ, ଆଜ୍ଞା। ଆମର ଆଜି ଭାତ ସନ୍ତୁଳା ବାଇଗଣ ଭାତ ଆଉ ସନ୍ତୁଳା ବାଇଗଣ ଆଉ ବେସନ ଗୋଳିକି ଭାଜିଥିଲି ଆଉ ହେଉଛି ଶାଗ ହେଇଥିଲା ଆଉ ଖମ୍ବା ଆଳୁ ପତ୍ ପତ୍ରକୁ ବି ଟିକେ ବେସନରେ ଗୋଳେଇକି ଭାଜିଥିଲୁ।
ହୁଁ ଖମ୍ବଆଳୁ ପତ୍ରକୁ ବି ବି ଖିଆଯାଏକି?
ହଁ ଆଜ୍ଞା, ପିଆଜ ଦେଇକି ଛୋଟ ଛୋଟ ଚୁନଚୁନ୍ କା କାଟିକି ବି ଭାଜିଲେ ଭଲ ଲାଗିବ, ସେମିତି ବି ଗୋଟା ପତ୍ର ଆଣିକି ବେସନରେ ଲୁଣ ହଳଦୀ ସବୁ ଟିକେ ମ ମସଲା ଗୁଣ୍ଡ ସବୁ ପକେଇକି ଗୋଳେଇକି ଭାଜିଲେ ପୋଇ ପତ୍ର ଭଳି ବି ଭଲ ଲାଗିବ।
ହଁଅ-ଅ ମୁଁ କେବେ ମାନେ ଜାଣିନଥି ଲି ଖାଆନ୍ତି ବୋଲି ତାକୁ।
ହଁ ଖାଆନ୍ତି, ତାକୁ ଯୋଉ ସବୁ ଶାଗ ମିଶେଇକି କରନ୍ତି ଶାଗ ଖରଡା ସେଥିରେ ବି ପକାନ୍ତି ଦି ସବୁ ପ୍ରକାର ଶାଗ ହେଇଯାଏ ଯୋଉ ସବୁ ଷଠିଇ-ଇ-ଇ ଷ ଷଠିଙ୍କର ଯୋଉ ପୂଜା ହୁଏ ଷଠି ଓଷାରେ ଛଅ ପ୍ରକାର ଶାଗ ହୁଏ ସବୁ ସବୁ ପତ୍ର ଟିକେ ଟିକେ ମିଶେଇକି ହଉ ଖମ୍ବ ଆଳୁ ପତ୍ର ବି ଭଲ ଲାଗେ ମିଶେଇକି।
ହଁ- ହଁ।
କାଇଁ କେତେବେଳେ ଆପଣ କରିବେ ଭଲ ଲାଗିବ ଖାଇବେ। କିଛି ଖରାପ ନ ଦେବା ପାଇଁ ଭଲ ବି ମଙ୍ଗଳ ପତ୍ରଟା।
ହଁଅ-ଅ, ନାଇଁ ମୁଁ ଜାଣିଛି ଯୋଉ କହିଲେ ଯୋଉ ଶାଗ ସବୁ କରନ୍ତି। ଆଉ କିନ୍ତୁ ଏଇ ଏଇ ଖାଆନ୍ତି ଏମିତି ଆଳୁ ମାନେ ସେଟା ବେଶ୍ ସନ ଦେଇକି ଯୋଉ ଭଜା ହୁଏ, ମୁଁ ଜାଣିନି ପିଠୁ ଟାଇପ ର ଲାଗିବ ଆଉ।
ହଁ ଭଲ ଲାଗେ ହଁ
ଚାଉଳ ଗୁଣ୍ଡ ବି ଦେଇକି ବି ଭାଜି ମାନେ ପିଠୋ କରି ହବ ନା
ଆଉ ରଜରେ ସବୁ କଣ ପିଠା ପଣା କରିଥିଲେ?
ଆଉ ରଜରେ ପିଠା କରିଥିଲି, ପୋଡ଼ ପିଠା କରିଥିଲି। ଆଉ ଚକୁଳି କରିଥିଲି। ଆଉ କାକିରା କରିଥିଲି, ଦେହ ତ ଭଲ ନଥିଲା। ଆ ବହୁତ ଗରମ ନା ଏ ବର୍ଷ ପଡ଼ିଲା ନା ରଜକୁ ଆଉ ସେଥିପାଇଁ ହଁ କିଛି କରିନଥିଲି କି ବୁଲାବୁଲି ବି ସେମିତି ବି ଶେଷ କିଛି ହେଇନି, ଏଇ ଲାଷ୍ଟ ରଜ ଦିନ ଟିକେ ଯାଇଥିଲି ବୁଲିବାକୁ ଏଇ ପାଖକୁ ଆମର
ଆଜ୍ଞା।
ହଁ ଆମ ପଟେ କିନ୍ତୁ ବହୁତ ଭଲ ସେ ରଜ ପାଳନ ହୁଏ, ଆମ ଗାଁ ପଟେ।
ଆମର ଖୋର୍ଦ୍ଧା।
ଓ ହୋ।
ହଁ। ସେପଟେ ଆମର ଭଲସେ ହୁଏ ରଜ କିନ୍ତୁ ତାପରେ ଆଉ ଗାଁକୁ ଏତେ ମାନେ ମୋ ବାପ ଘର କଥା କହୁଛି ସେପଟେ।
ଆ
ହଁ। ସେତେ ତ ଯାଇ ହଏନି କିନ୍ତୁ ଏର୍ଷ ଭାବିଥିଲି ଯିବି ବୋଲି ଦେହ ଖରାପ ହେଇଗଲା କିନ୍ତୁ ଯାଇପାରିବିନି।
ଓହୋ।
ଆ ଏମତି ଏଇଠି ଯାହା ଯେମିତି ଆଉ ପାଳନ କରିଦେଲି ଆଉ
ଆଜ୍ଞା।
ରଜ କୁ ଡାକ
ଆଉ
ରଜକୁ କୁଆଡେ ଯାଇଥିଲେ?
ନା ରଜକୁ ତ ମୋର ତିନି ଚାରି ମାତ୍ର ଝିଅ ଟା ଆଉ ବଡ ଝିଅ ଟା ସାତ ବର୍ଷର ମୁଁ ଏଇଠି ବାସ୍ ସେ ଘରେ ରଜ କଲୁ ଆମର ନଣନ୍ଦା ମାନେ ଆସିଥିଲେ, ତିନି ଜଣ ପ୍ରଥମ ରଜ ଦିନ ଟିକେ ପିଠା ପଣା ହେଲା, ଦୁଇତୀୟ ରଜ ଦିନ ଆମର ମିଶିକି ମାନେ ଭାତ ଡାଲି ତରକାରୀ ଏମିତି ସବୁ କରିକି ମାନେ ଆଜି ଜଣଙ୍କ ଘର ଡାକିଲେ ଖାଇବାକୁ କ ଖାଲି ଆଉ ଜଣଙ୍କ ଘରେ ଡାକିଲେ ଏମିତି ଅଛି।
ହଁ ଆମ ପଟେ ବି ସେଇୟା, ଆମ ହଁ ଆମର ବି ସେଇୟଆ ନା ନୟାଗଡ଼ ବି ମୋ ମାମଁ ଘର ହଁ ସେଇ ସେମିତି ପାଳନ ହୁଏ ଭଲ ଲାଗେ। ସେଇ କଥା ଟା କହୁଥିଲି ହଁ। ଭାତ ତରକାରୀ ସବୁ ହୁଏ, ସାଇପଡ଼ିଶା ଡକା ହୁଏ।
ହଁ ସେ ଆଜି ଆମ ଘରକୁ ମାନେ ଆମେ ଆଜି ଡାକିଲୁ କାଲି ତାଙ୍କ ଘରୁ ଡାକି ବେ ମେ ଜଳଖିଆ ବି କରିକି ଡକା ହଏ ଫାଷ୍ଟ ଦ ଦହିବରା ହେଇଥିଲା ପୋଡ ପିଠା ଆ ଇଟଲିି ଏମିତି ସବୁ ହେଇଥିଲା ଆଉ।
ହୁଁ।
ହଁ ହଁ। ଆଉ କୁଆଡେ ତ ବୁଲାବୁଲି ଯୋଉ ଭଳିଆ ଗରମ ହଉଛି, ଯାଇନୁ କୁଆଡେ ବୁଲାବୁଲି କରିବାକୁ ଆଉ। ତାପରେ ଘରେ ସମସ୍ତେ କୁଣିଆ ହ ହେଲେ ଆଉ କୁଆଡେ ଯିବ ବୁଲାବୁଲି, ଆଉ ରୋଷେଇରେ ସମୟ ପଳାଏ ଆଉ।
ହଁ ମ ଗରମକୁ କୁଆଡେ ଯାଇ ହେଲାନି। ଆଉ ଆଉ ନୟାଗଡ଼ରେ କୋଉ କଉ ଜାଗା ସବୁ ଦେଖିଛନ୍ତି?
ମୁଁ ତ ଏଇ ଦକ୍ଷିଣ ଗାଡି ଯାଇଥିଲି। ଆଉ କୁଆଡେ ମାନେ ଯାଏ ରଣପୁର ତ ପାଖ ଆମର ଜଗନ୍ନାଥ ମନ୍ଦିର ଆଉ ମଣିନାଗ ମନ୍ଦିର ଜା ଦେଖିଲି ଉପରକୁ ବି ଯାଇଛି। ଆଉ ସେମିତି ଛୁଆ ଟା ମର ଛୋଟ ଟିକେ ବଡ ଝିଅଟା ଛଅ ବର୍ଷର। ସେମ ଯାଇନି ଟିକେ ବଡ ହେଲା ପରେ ଯିବେ ଆଉ। ଶୁଣିଛି ବଲା ଗ୍ନିର ପାର୍କ ଆଉ ସବୁ ଗୁଡାଏ ଜାଗା ଅଛି ବୁଲିବା ପାଇଁ ବୈଷ୍ବୀବି ମନ୍ଦିର।
ଓ ହୋ।
ଆଉ ଆପଣ ରାମ ମନ୍ଦିର ଯାଇଛନ୍ତି ନା ନାଇଁ ନୂଆ?
ହଁ ଯାଇଛି ରାମ ମନ୍ଦିର ଯାଇଛି, ବୈଷ୍ଣୋ ଦେବୀ ମନ୍ଦିର ଯାଇଛି, ବଲାଙ୍ଗୀ ପାର୍କ ବି ଯାଇଛି।
ଆଜ୍ଞ ଭଲ ଲାଗେ।
ହଁ ମାମୁଁ ଘର ନା ସେପଟେ। ଆମ ଘରକୁ ଯୋଉ ଯାଏ ଯା ବୁଲିକି ଆସେ ହଁ।
ଆଉ ଖୋର୍ଦ୍ଧାରେ ବରୁଣେଇ ଯାଇଛନ୍ତି ନା ନାଇ?
ହଁ ଯାଇଛି ବରୁଣେଇ ଯାଇଛି ତାପରେ ଖୋର୍ଦ୍ଧା ଡିଶ ଆମର। ସେଇ ପାଖ ପାଖି ଗାଁ ମୁଣ୍ଡିଆପଡ଼ା। ଆମ ସେପଟେ ଅଛନ୍ତି ମୁଣ୍ଡିଆପଡ଼ା ଠାକୁର ମୁଣ୍ଡିଆପଡ଼ା ମାନେ ମୁଣ୍ଡିଆ ଉପରେ ଅଛନ୍ତି ରାମଚନ୍ଦ୍ର। ହ ସେ ତିନିଟା ମୁଣ୍ଡିଆ ଉପରେ ଠାକୁର ଅଛନ୍ତି, ମନ୍ଦିର ହେଇଛି ବହୁତ ବଡ଼ ପୋଖରୀ ସେଇଠି ବି ଅଛି। ଗଛ ବହୁତ ବିଭିନ୍ନ ପ୍ରକାର ଫଳ ବଢ଼ିଆ ଜାଗାଟା ପିକନିକ୍ ସ୍ପଟ୍ଟ ଟା।
ଆଜ୍ଞା କୋଉଠି ସେଇଟା ଗାଁର ନା?
ସେଇଟା ଆମର କୋଦପିଠା ବାହାପରୁ ସବୁ ଗୁଟେ ଗୋଟେ ରାସ୍ତା ଅଛି। ବୋଲଗଡ଼ ଜାଣିଥିବେ ତ ସେଇ ପାଖରେ ହଁ।
ବହୁତ ଗୁଡା ଜାଗା ଅଛି ଆମେ ସିନା ବାହାରୁ ଯାଉଛି ବୁଲିବା ପାଇଁ ଆ ମାନେ କିନ୍ତୁ ଓଡିଶା ଭିତରେ ଯଦି ବୁଲିବା ତ ସେଇ ଜାଗା ଆମେ କେତେବେଳେ ବି ସାରି ପାରିବାରନି କେତେ ଜାଗା ମାନେ ଗୋଟ କି ଛୋଟ ଛୋଟ ଗାଁ ରେ ଗୋଟେ ଗୋଟେ ଜାଗା ଥିବ। କିନ୍ତୁ ଆମେ ଜାଣିନଥିଲ ସେଠି ଭଲ ଜାଗା ଗୋଟେ ଅଛି ବୁଲିବା ଜାଗା ସେମିତି ଆଉ।
ହଁ। ଆମ ଏଇ ଭିତରେ ବି ବହୁତ ଜାଗା ବହୁତ ଜାଗା ଅଛି ଦେଖିବା ପାଇଁ।
ହୁଁ ଆମର ଏଇଠି ମଣିନାଗ ଅଛି। ତା ପାଖ ମଣିନାଗ ମନ୍ଦିର ଉପରକୁ ବି ଯାଇପାରିବେ ପାହାଡ ଉପରେ ଯାଇକି ମନ୍ଦିର ଟ ଏବେ ରାସ୍ତା ହେଇଗଲାଣି ପାହା ପା ଉପରକୁ ଯିବା ପାଇଁ। ବହୁତ ବଢିଆ ଲାଗେ ପୁରା ସତର କଥା ସହିତ ଯଦି ଟିକେ ବି ନ ଗଲେ ପାହାଡ ପୁର ଖସିଲା ମାନେ ପୁରା ତଳେ ପଡିବେ, ତାର ଉପରର ଉପରକୁ ଗଲା ପରେ ଉପର ଉପର ଦେଖିଲେ ପରେ ଚାରିପଟ ଟା ପୁରା ଏତେ ସୁନ୍ଦର ଲାଗେ ଯେମିତି ମାନେ ବାଦଲୁ ତମେ ଛୁଁଛ ସେମିତି ଲାଗେ।
ଆ ସେତା ହଁ।
ଆଉ ଅସୁର କୁମାରୀ ଗୋଟେ ଅଛି ଝରଣାଟେ ଛୋଟ ଝରଣା କ ଗୁମ୍ଫାରୁ ସେ ଝରଣା ଟା ବାହାରିଛି। ସେଇଠା ଗୋଟେ ବୁଲିବାକୁ ଅଛି ସେଇଠି ବି ପିକନିକ ସବୁ କରିୁଛନ୍ତି ଲୋକ ଯାଇକି। ହ ଆଉ
ଯୋ ମୋଣ ଏ ନା କ କୋଛତା ସା ତ ଯୋଉ ହନୁମାନ ଅଛନ୍ତି ନାଇଁ କି? ହନୁମାନ ନାହାଁନ୍ତି କି?
ହଁ ହଁ ହଁ।
ସେଇପଟେ ନାହାନ୍ତି ଗୋଟେ ଝରଣା ହେଇଛି ଛୋଟ ଝରଣାଟେ।
ହଁ ହଁ।
ହଁ ସେଇ ବି।
ଆଉ ଦଶହରାରେ ବି ଏଇଠି ମଣିନାଗଙ୍କର ଯୋଉ ହଉଛି ମଣିନାଗ ଠାକୁରାଣୀ ଅଛନ୍ତି ସେଇଠି ଦଶହରା କୁ ବି ଯାତ୍ରା ହେରିକା ହଉଛି ଏପଟେ
ହଁ ହଁ ଆପଣଙ୍କର ତାହଲେ ରଣପୁର ତାହେଲେ।
ନୟାଗଡ଼ ଡିଷ୍ଟ୍ରିକ୍ଟରେ ଯାଉଛି ତ ସେଥିପାଇଁ ନୟାଗଡ କହିଦେଲି ଆଉ।
ଠିକ୍ ଅଛି ଠିକ୍ ଅଛି।
ଆଉ ଏମିତି କଥା ଆଉ ସନ୍ଧ୍ୟାବେେଳେ ଏ ଯୋଉ ରୋଷ ସନ୍ଧ୍ୟା ବେଳେ କଣ ସବୁ ସ୍ନାକସ ହେରିକା କରିବେ?
ହଁ ସନ୍ଧ୍ୟାବେଳେ ଏମିତି ଆଉ ଯାହା ଆ ଇଚ୍ଛା ହବ ଇପି ପୁଅ କହିଲେ ଯ ଯଦି ଇପି କୋଉ ଦିନ ଖାଇବାକୁ ମନ କରୁଛି ଇପି ବନେଇ ଦଉଛି ନାଇଁ ତ ଏଇ ଟିକେ ଚା ବିସ୍କେଟ ହେଲା ଏମିତି ମୁଢି ମିକ୍ସଚର ଯାହା ଟିକେ ଇଛା ହବ ଖାଇବା କଥା ଟିକେ।
ହଁ ଇପିଟା ଟିକେ କମ ଖାଇଲେ ଭଲ କାଇକିନା ମଇଦାରେ
ଆଉ ମଇଦା ରେ ତିଆରି ହଁ।
ଆ ସେଇଟା କିନ୍ତୁ ପିଲା ବୁଝୁନାହାନ୍ତି। ପିଲାଙ୍କୁ ଯେତେ ଖାଦ୍ୟ ଦିଅ ସବୁଠୁ ଇପିଟା ହିଁ ସେମାନେ ତାଙ୍କୁ ଭଲ ଲାଗେ କଣ ଭଲ ଲାଗେ ମୁଁ ଜାଣିପାରେନି କିନ୍ତୁ ଇିପି ଖାଇବୁ। ସବୁବେଳେ କହିବେ ପିଲାମାନେ ଓ ହୋ।
ହଉ ଠିକ ଅଛି।
ହଉ।
ଆଉ ତାହେଲେ ଖାାଇକିି ରେଷ୍ଟ ନେଲେଣି?
ଆଜ୍ଞା ହଁ ହଁ ଆମର ଟିକେ ଜଲଦି ଖାଇବା ବାରଟା ସାଢେ ବାରଟା ଭିତରେ ହେଇଯାଏ। ଟିକେ ସଫା ସଫିଥିଲା ପିଲାଙ୍କର କରିକି ଏବେ ଆସିଛି ଶୋଇବାକୁ ଆଉ।
ଆଉ ଛୋଟ ଝିଅ ଛୋଟ ଝିଅ କଣ କରୁଛନ୍ତି?
ଅଛି ତାଙ୍କ ମୁଁ ଜେଜେ ମାନେ ଜେଜେମା ତାର ଧରିଥିଲେ ଏବେ। ମୁଁ ଟିକେ କାମ ସାରିକି ଆସିଲା ପରେ ଶୋଇ ପଡିଛି ଆଉ।
ଆଚ୍ଛା ଆଚ୍ଛା।
ଶାଶୁ ଶ୍ୱଶୁର ଟିକେ ଥିଲେ କୋପରେସନ ଛୋଟ ପିଲା ଥିଲେ ଟିକେ ଧରା ଧରି
ଧରା ଧରି କରିଦେବେ ହଁ ହଁ ହଉ ଠିକ ଅଛି ହଉ ଯାଆନ୍ତୁ ଟିକେ ରେଷ୍ଟ ନିଅନ୍ତୁ।
ହଁ ହଁ ନିହାତି ଆଉ ରଖୁ ଆଜ୍ଞା ରହୁଛି।